ନ୍ନାଥ।
ହଁ ଗୁଡ ଇଭିନିଙ୍ଗ। ଏ ଯୋଉ ଶୁଭ ସନ୍ଧ୍ୟା, ଶୁଭ ସନ୍ଧ୍ୟା, ହଁ। ଜୟ ଜଗନ୍ନାଥ, କଣ କରୁଛ?
ଏବେ ତ ସନ୍ଧ୍ୟା ବେଳର ଚାଲିଛି କାର୍ଯ୍ୟ ଆଉ।
ଆଉ ଦୁଇ ପ୍ରହରରେ
ଦି ପହର ଆଜି ଆମର ହେଇଥିଲା ମୁ ଗ ଡାଲମା ଆଉ ଆଳୁ ଭର୍ତ୍ତା।
ହଜ
ଉଁ ହାଲ ଶବ୍ଦ ଟା କାଇଁ ଆସୁନି ଠିକ ସେ।
ଏବେ ଶୁବିଲା।
ହଁ ହଁ ଶୁଭୁଛି।
ହଁ। ସେ ଘର ଭିତରେ ଟିକେ ଯୋଉ ନେଟୱାର୍କ ପାଉନି ସେ ଏବେ ଶୁବୁଛି ତ ଠିକଠାକ। ଆଉ ଆଉ କଣ କୁହ ଯଉ ଖାଦ୍ୟ ବିଷୟରେ ଆମେ ଟିକେ କଥା ହେବା ହେଲା।
ଆଜ୍ଞା ଆଜ୍ଞା।
ତାପରେ ଯୋଉ ଖାଦ୍ୟ କହିଲେ ଉ ଆମେ ଏ ଯୋଉ ପଖାଳ ଭାତ କେତେ ପ୍ରକାର ଅଛି ମାନେ କହିଲ? ମାନେ ଯେମିତି କି ଦହି ପଖାଳ
ନାନୁ ଦି କହିଲୁ ସେ ମାରୁନି କାହି ଗାଡିର ଏଇଟା ହଁ। ସାଙ୍ଗ ମାରେ।
ପଖାଳ କେତେ ପ୍ରକାର ଅଛି?
ଓ ପଖାଳ ଟା ଆମର ଅଛି ଗୋଟେ ବାସି ପଖାଳ ଗୋଟେ ସଜ ପଖାଳ। ପଖାଳ ଦି ପ୍ରକାର, ଆଉ ଦହିରେ ମିଶେଇ ଖାଇଲେ ଚିଉଟା ହେଇଗଲା ଦହି ପଖାଳ।
ହୁଁ।
ଏମତି ତିନି ଚାରି ପ୍ରକାର ଅଛି ପଖାଳ ଉପରେ।
ନା ରେ ତାପରେ କହିଲ ବିଲାତି ରୁ ଆମେ କେ ତେ ପ୍ରକାର ମାନେ ଖାଇବା ଉଁ, ଖାଇପାରିବା? ଯେମିତିକି ବିଲାତି ପୋଡ଼ିକି ଆମେ
ବିଲାତି ଆମେ ପୋଡିକି ଖାଇପାରିବା। ବିଲାତି ପୋଡିକି ଖାଇପାରିବା। ବିଲାତି ଏ, ବାଇଗଣକୁ ଆମେ ସିଝେଇକି ଖାଇପାରିବା। ବିଲାତିକୁ ଆମେ ଏ, ସାଲାଟ ରେ ବନେଇ ଖାଇପାରିବା।
ହୁଁ।
ସିଏ ଆଉ ଧ-ତରକାରୀ ଭଜା ସନ୍ତୁଳା ରେ ବି ବିଲାତି ପକେଇପାରିବା। ଡାଲମା ଡାଲିରେ ବି ପକେଇପାରିବା। ଏମିତି ଆଉ।
ହୁଁ ତାପରେ ବିଲାତି ଖଟା ବି କରିପାରିବା ଆମ
ହଁ ବିଲାତି ଖ ଟା ବି ହେଇପାରିବ। ଆ, ବିଲାତିରେ ବି ଆଚାର ହେଇପାରୁଛି। ଆଚାର ବି ବିଲା ତି ବି ହେଇପାରୁଛି। ଆଉ ବିଲା ତିରେ ଚଟଣି ବି ଚଟଣୀ ବି ବନେଇ ପାରୁଚେ। ବିଲାତି ରେ ଚ ଚଟଣୀ। ହଁ ସେ
ହଁ, ତାପରେ ଆମର ଚକୁଳି ପିଠା ଉଁ, କେମିତି ହୁଏ?
କଣ କହିଲେ?
ଚକୁଳି ପିଠା।
ଚକୁଳି ପିଠା ଟା ତ ସାଧାରଣତ ଆମର ବିରି ଚାଉଳରେ ବନା ହୁଏ। ଅରୁଆ ଚାଉଳ ଆଉ ବିରିରେ। ଚକୁଳି ପିଠା ଟା ଆମର ପ୍ରସ୍ତୁତ କରାଯାଏ।
ହୁଁ, ଏ ତାପରେ ମଣ୍ଡା ପିଠା?
ମଣ୍ଡା ପିଠା ଟା ଆମର ଅରୁଆ ଚାଉଳ କିଏ କିଏ ସୁଝି ରେ ବି ବନାନ୍ତି। ଆମେ ଆମର ଚ- ଘର ଆମର ଧାନ ଆମର ବିଲ ଲ ବାଡି ଏତ ଫସଲ ହୁଏ ନା ଆମର ଚାଉଳରୁ ସବୁ କରୁ ଆମେ। ଆମେ ଚାଉଳରୁ ସବୁ ପିଠାପଣା ପ୍ରସ୍ ଚାଉଳରୁ।
ଏ, ତାପରେ ଆମର କାକରା ପିଠା?
କନ୍ କାକରା ପିଠା ଟା ଆମେ ଚାଉଳ ରୁ ପ୍ରସ୍ତୁତ ପ୍ରସ୍ତୁତ ହୁଏ। ଚାଉଳ ବି ଚାଉଳ ଚୁନା ରୁ ପ୍ରସ୍ତୁତି ହୁଏ। ସୁଜି ରେ ବି ପ୍ରସ୍ତୁତ ହୁଏ। କାକରା ପିଠା ଟା।
ହୁଁ। ହଁ ତାପରେ ତା ସହିତ ପୁର ଦିଆଯାଏ ଛେନା ନଡିଆ ପୁର ଭଜା ହେଇକିନା।
ଚାଉଳ ଚୁନା ରେ ଆମ ଏଇ ଯେ ଚାଉଳ ଚୁନାରେ ପ୍ରସ୍ତୁତ କଲେ ଚାଉଳ ଚୁନା ଟାକୁ ଆଗ ଚାଉଳକୁ ଭିଜେଇକି ରଖୁ। ଦଶ ମିିନିଟ୍ ଏ ଆ, ଏ, କେ କେତୁ ତାପରେ ତାକୁ ଚ ଚକିରେ ନା ବାହାର କରୁ ଚୁନା ବାହାର କରିକି
ହେଁ।
ନଡିଆ କୋରିକି ଛେନା ଆମେ ଯୋଉ ଗାଈର ଛେନା ଅଁ, ଗାଈ ଆମର ଘରେ ଅଛି। କ୍ଷୀର ତାକୁ ଛିଣ୍ଡେଇକି ଦହି ବସେଇକି କ୍ଷୀର ବସେଇକି ଦହି କରି ଛେନା ତିଆରି କରୁ। ତାଦିହରୁ ଆମେ
ହୁଁ।
ଉଁ ଛେନା ପ୍ରସ୍ତୁତ କରିକି ପୁର ପ୍ରସ୍ତୁତ କରୁ, ନଡିଆ ଛେନାର ପୁର ପ୍ରସ୍ତୁତ କରୁ। ପ୍ରସ୍ତୁତ କରିକି କାକରାର ଚୁନାଟା ଆମେ ଯନ୍ତଣ ତାକୁ କଡ଼େଇରେ ବସେଇକି ଜନ୍ତି ଦଉ। ଜନ୍ତିକି ଥଣ୍ଡା ହେଲା ପରେ ତାଦିହରେ ସୋଉଟୁ ଗଢିକି ତାକୁ ପ୍ରସ୍ତୁତ କରିଦଉ ପୁରା ଦେଇକି ତାକୁ ଛାଣୁ ତେଲରେ ଆଉ।
ହୁଁ ତାପରେ ଢିଙ୍କି ଆମର ଯୋଉ ଅଛି ଢି ଙ୍କି ଆରେ ସାହାଯ୍ୟରେ ଆମେ ସବୁ କଣ କରିଥାଉ?
ଆଜ୍ଞା ଢିଙ୍କି ସାହାଯ୍ୟରେ ତ ଏବେ ତ ସବୁ ହେଇଗଲାଣି ଯନ୍ତ୍ରପାତି ବାହାରିଗଲାଣି, ଆଉ ଢିଙ୍କ ଏବେ ବି ଢିଙ୍କି ଅଛି ଲୋକ ବି ଆମେ ବି ଢ଼ିଙ୍କି ଢ଼ିଙ୍କିରେ ବି ଧାନ କୁଟୁଚୁ, ଅରୁଆ ଧାନ କୁଟୁ, ଉସୁନା ଧାନ ଲୋକ କୁ ଟିକି ଆଗେ ଖାଉଥିଲେ।
କଥା
ଏବେ ତ ଯନ୍ତ୍ରପାତି ସବୁ ବାହାରି ଗଲାଣି। କଳକାରଖାନା ହେଇଗଲାଣି ଲୋକମାନେ ଏବେ ସୁସ୍ଥ ନ ହେଇ ମାନେ ଆହୁରି ଇଏ ହେଇଗଲେଣି। ସେତେବେଳେ ତ ଲୋକ କହନ୍ତି ଢିଙ୍କିରେ କୁଟି ଖାଉଥିଲେ ଉଷୁନା ଧାନ। ଆଉ ଏବେ ବି ଢ଼ିଙ୍କିରେ ଆମେ ଅରୁଆ ଧାନ କୁଟୁଚୁ ଓଷା ବାରରେ ଯାହା ଦରକାର ହଉଛି ଚାଉଳ ବାହାର କରୁଛୁ, ଚୁନା ବାହାର କରୁଛୁ। ଢିଙ୍କିରେ କରିକି ଖାଉଛୁ ଏମିତି ଢିଙ୍କି ଅଛି ଆଉ।
ହୁଁ। ତାପରେ ଆମେ ଚ ଚକି ମଧ୍ୟ ବ୍ୟବହାର କରୁ। ଚକିରେ
ଏବେ ବି ଚକିରେ ଆମେ ହଁ ହଁ ଏବେ ବି ଏବେ ବି ଆମେ ଚକିରେ, ସବୁ ସବୁ ଚ କିରେ ଏବେ ବି ଆମେ ପିଲାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁ ଚୁଡ଼ା ଗୁଣ୍ଡ କରିକି। ଚକିରେ ଏ ବିରି ରଗଡା ହଉଛୁ, ମୁଗ ରଗଡୁଚୁ ଉଁ ଯାଇ ବାହାର କରୁଛୁ ଚକିରୁ।
ଚୁଡା ଗୁଣ୍ଡଟେ ହଉଛି ତା ଦେହରେ ଆମେ ମାନେ ଭିଟାମିନ୍ ପାଇବା ପାଇଁ ସବୁ ମାନେ ଚୁଡ଼ା, ଗହମ, ବୁଟ ତା ଦେହରେ ବାଦ ଦାମ, କାଜୁ, ଆଲମଣ୍ଡ ସବୁ ହଁ ଦେଇଥାଉ।
ପାଇଁ କିି ସବୁ ଆମେ ଚୁଡ଼ା ଗୁଣ୍ଡରେ ସୋଲା ଡାଲି ଏଁ କାଜୁ ପିସ୍ତାବାଦାମ ହୁଁ - ଉଁ। ଉଁ। ଏମିତି ସବୁ ଅନେକ ପ୍ରକାର ତା ଦେହରେ ଦିଆ ହଉଛି ଆଉ। ଭିଟାମିିନ ପାଇଁ ପିଲାଙ୍କ ପାଇଁ କି ଆଉ।
ହଁ ସେଇଟା କି ବି ଆମେ ଘରେ ଚାହିଁଲେ
ତାକୁ ଆମେ ଛତୁଆ ଛତୁଆ ବୋଲି ତାକୁ ଆମେ ଛତୁଆ ବୋଲି କହୁ।
ହଁ ଛତୁଆ ହଁ ତାପରେ ମା ମାଣ୍ଡିଆରେ ବି ଛତୁଆ ଖାଆନ୍ତି ମାଣ୍ଡିଆକୁ ଗୋଳେଇକି ଛତୁଆ ଖାଆନ୍ତି।
ମାଣ୍ଡିଆ ରେ ଆମେ ମାଣ୍ଡିଆକୁ ଆମେ ଛତୁଆରେ ବ୍ୟବହାର କରୁ ପି ଠାରେ ବ୍ୟବହାର କରୁ ମାଣ୍ଡିଆ ରେ ବହୁତ ପ୍ରକାର କାର ଜିନିଷ ପ୍ରସ୍ତୁତ ହୁଏ ତାଥେରେ ମାଣ୍ଡିଆ ଦେହରେ ମାଣ୍ଡିଆରେ ଚ କୁଳି ହୁଏ ହଁ ମାଣ୍ଡିଆରେ ଶୁଣ ନ୍ତୁ ମାଣ୍ଡିଆରେ କେତେ ପ୍ରକାର ଅଛି ମାଣ୍ଡିଆରେ ଚକୁଳି ମାଣ୍ଡିଆରେ ଇଟିଲି ମାଣ୍ଡିଆରେ ମୁଆ ପିଠା ମାଣ୍ଡିଆରେ ମଣ୍ଡା ପିଠା ମାଣ୍ଡିଆ ରେ ଆମେ ଯୋଉ ଅ ସରବତ କରିବି ପିଉ ମାଣ୍ଡିଆ ସର୍ବତ ଅଛି ମା ବହୁତ ବହୁ ଉପକାର ମାଣ୍ଡିଆ ତ ଦେହ ପାଇଁ ବହୁତ ଉପ ମାଣ୍ଡିଆ ଯାଉ ସବୁ ମାଣ୍ଡିଆ ର ବହୁତ ଉପକାର ଦେହ ପାଇଁ ସ୍ୱାସ୍ଥ୍ୟ ପାଇଁ
ମାଣ୍ଡିଆ ବି ପେଟ ପେଟକୁ ଥଣ୍ଡା ରଖେ ବହୁତ ବି ଭଲ ଦେହ ପାଇଁ।
ଦିନ ଖରା ଦିନ ପାଇଁ ମାଣ୍ଡିଆ ଟା ସକାଳୁ ମାଣ୍ଡିଆ ଯାଉଟା ଖାଇଲେ ପେଟ ଥଣ୍ଡା
ତୁ କହୁନୁ?
ହୁଁ ତାପରେ ଆମେ ଯୋଉ ଉଷୁନା ଭାତ ଟିକେ ଖାଉ ଉଷୁନା ଭାତ ଆଉ ଅରୁଆ ଭାତ ମଧ୍ୟରେ ଫରକ କଣ?
ଫରକ ଅଛି କଣ ଉଷୁନା ଧା ଚାଉଳ ଟା ଯୋଉ ଆମେ ବା ଉଷୁନା ଚାଉଳଟା ହଉ ଧାନକୁ ଚୁଲିରେ ତାକୁ ବାସ ସେଇ ସିଝେଇକି ସେ ଧାନ ଟାକୁ ଆଉ ଥରେ ଶୁଖଉ ଖରାରେ ଏ ସେଗୋଟା ହଉଚି ଉଷୁନା ଆଉ ଯୋଉଟା ଅରୁଆ ଚାଉଳ ସେଗୁଟା ଟା ବିଲୁରୁ ଆମେ ଯୋଉ ଧାନ ଟା କ୍ଷେତରୁ ଆମେ ଧାନ ଟା ଆଣି କାଟୁଛେ କାଟି
ହଁ
ଯନ୍ତ୍ର ଦ୍ୱାରା ଧାନ କଳ ଧାଁ କଳ ଦ୍ଵାରା ଯୋଉ ଆମ ତା ଇଏ କରୁଛେତେଟ ଧାନ ବାହାର କରୁଛେ ତା ଦେହରୁ ସେଗୁଟା ସିଧା ଆସିକି ଆମ ଘରେ ବସ୍ତାରେ ପଶି ଯାଉଛି
ହଁ
ଯୋଉଟା କହନ୍ତି ଅଖାରେ ଅଖାରେ ପଶି ଯାଉଛି ତାୁ ଆମେ ସିଧା ନେଇ ତାୁ ଯେ ତିକି ଆମର ଦରକାର ନେଇକି ଆମେ ତାକୁ କଳରେ ଧାନ ନିଆଁରେ ବସ ସେଉଟା ଧାନ ହିଁ ନିଆଁରେ ବସିବ ଧାନ ଟା ନିଆଁରେ ବସିକି ପାଣି ରେ ପସିବ ପୁଣି ତା ପର ଦିନକୁ ଆଉଥରେ ସେ ହାଣ୍ଡି ରେ ଜୋଗରା ହେଇକି ପୁଣି ସିଝିବ ତା ପରଦିନ ଯାଇ ଖରାରେ ସେିଏ ଦିଆହବ ସେଗୁଟା ହେଇଗଲା ଉଷୁନା ଚାଉଳ।
ସାଓ
ହଁ ସେଟା କୁହନ୍ତି ଧାନ ବସ ସେଟା କୁହନ୍ତି ଉଷୁନା ଚାଉଳ ଅରୁଆ ହଁ ସେ ଉଆ ପକ୍ଷିଆ ଟା ଯେଉଁଟା ଉଆ ପକ୍ଷିଆ ଯେଉଁଟା ସିଏ ଆଉ ମାନେ ସିଧା ହାଣ୍ଡିରେ ବସିକି ସିଝିଯିବ ସିଧା ଆସି ଖରାରେରେ ପଡିବ। ସିଏ ଆଉ ମାନେ ଆଉ ଦ୍ଵିତୀୟ ଥର ସିଏ ଆଉ ସିଝିବନି ସେ ଧାନ। ଚା ପ୍ରଥମ ଗୋଟେ ଥର ଗୋଟେ ଥର ଯାହା ସିଝିଥିବ।
ହୁଁ,
ଓକେ ଆଉ,
ହଁ, ଏଇ ସବୁ, ଚାଷ ଘର ମାନଙ୍କରେ ସବୁ ଏ ସବୁ ଦେଖ ଦେଖା ଯାଏ ଆଉ, ଯେହେତୁ ହଁ ଯେହେତୁ ଆମେ ସବୁ ଚାଷୀ। ଆମ ଘର ପାଖରେ ଏଇ ସବୁ ପଦ୍ଧତି ହୁଏ। ଆଉ
ହଁ ଆମ ଘର ଚାଷେ ଚଷଙ୍କ ଘରେ ତ ନାଇଁ ନାଇଁ ହେଇନି ବା
ମୁଁ କାଟୁଛି। ହେଇଗଲାଣି ଦଶ ମିନିଟ୍ ବା। ହୁଁ ଦଶ ମିନିଟ, ଆଠ ସେକେଣ୍ଡ ହେଇଗଲାଣି।
ସେ କହିଛି କୋଡିଏ ମିନିଟ ଗପିଆକୁଆ ଧନ କହିଲା।
ଆଉ କୁ ଦଶ ମିନିଟି।
ମେ ମାନେ ତମର ସରିଯାଇଛି?
ଆରେ କଣ କହିଲୁ ସେ ଯୋ କୋଡିଏ ମିନିଟ କହିଲା। ମାନେ ତମେ ମୋ ସହିତ ଦଶ ମିନିଟ ଗପିଲ ମାନେ ତମେ ସିଆଡୁ କଲା ଦଶ ମିନିଟ ଗପିଲ ମୁଁ, ଇଆଡୁ କରିବି ତମ ସହିତ ଦଶ ମିନିଟ ସେ କଥା କହିଲା, ନହେଲେ ଦଶ ମିନିଟ ଖାଇଲି। ଆଉ